ହାଲୋ ହଁ ଭାଉଜ ଆଉ କଣ କରୁଥିଲ?
ଗାଧେଇକି ଠାକୁର ପୂଜା କରିକି ଏବେ ବସିଚି।
ଓହୋ। ଆଉ କଣ ଜଳଖିଆ ଆଜିର?
ଜଳଖିଆ ଆଜି ଉପମା କିଣିକି ଆଣିଥିଲେତ ସେଇ ଖାଇବୁ। ଖାଇନି ଖାଇବି ଏବେ ବାପା ଯାଇଥିଲେ ବଜାରକୁଯେ ଉପମା ଧରିକି ଆସୁଛନ୍ତି।
ଅହୋ ଯାହା ସେପଟେବି ମାନେ ସ ଖାଳୁ ଉପମା ହେରିକା ଜଳଖିଆ ସବୁ ମିଳିଯାଉଛି ନାଇଁକି।
ହଁ ଉପମା ଆଉ ତେଲ ଜିନି ସିଏ ଆଉ କିଛି ଖାଉନିତ ଏ ଉପମା କେତେଳେ ଇଚ୍ଛା ହେଲେ ଉପମା ଆଣିଦଅନ୍ତି ସେଇଆ ଖାଏ।
ଅହ। ଆଉ ପୁଅ କଣ କରୁଛି?
ପୁଅ ସେ ଉଠିକି ଖେଳୁଛି।
ଆଉ କହ। ଟିଫନ୍ ବନଉଥିଲି କଣ ସି ସମସ୍ତେ ଏ ଏ ଏ ଛତୁଆ ଟିକିଏ ଟିକିଏ ପିଇଲେ। ଯେହେତୁ ଭାଇ ଟିକିଏ ସେ ଅଫିସ ବାହାରିଲାଣି। ସେ ନେଇକି ଯିବ ବୋଲି ଟିକିଏ ଟିଫିିନ ତାଆରି ପାଇଁ ଟିକେ ବନ୍ଧାକୋବି ଗାଜର ଆଳୁ ଏମିତି ପକେଇକି ମୁଁ କହିଲି ଟିକିଏ ଭଜା କରିଦିଏ ଭଜା ନେଇଯିବ। ଆଉ ରୁଟି ଆଉ ଭଜା ନେଇଯିବ ବୋଲି। ଦେଖିଲା ବେଳକୁ ସିଏ କହିଲା। ଆଉ ତୁ କରନା କାହିଁ ହଇରାଣ ହବୁ ସକାଳୁ ଗରମତ ହଉଛି। ଆଉ ତୁ ହଇରାଣ ହୋନା ମୁଁ ମନ୍ଦିରରେ କୋଉଠି ଖାଇଦେବି ଟିକିଏ ଆଉ ଆଉ ମୁଁ କହିଲି ହଉ ଠିକ ଅଛି ତାହେଲେ ଆଉ ସେଇ କରୁଥିଲିତ ତାହାରି ପାଇଁ ଆଉ କଲିନି ବସିଚି ତଥାପି ମାନେ ବସ ତ ତାହେଲେ ଆଉ ମୁଁ ସେତ ଖାଇକି ମନା କଲେ ହେଲା ନେବିନି କାଲିବି ସେମତି ନେଇ ଥିଲା କରିକି ଦେଇଥିଲି କଣନା ଏଇ ଯୋଉ ସୋୟାବିନ ବଡ଼ି ଆଳୁ ପୋଟଳ ଆକୁ ସବୁ ପକେଇକି କଷା କରିକି ଆଉ ପୁରୀ ଦେଇଥିଲି। ତାକୁବି ସେ ଆଉ ଖାଇନି ସେଇଠି ତାକୁ ସମୟ ଆଉ ହେଲାନି ସେଇଟି। ତାପରେ ଆଉ ଦୁତୀୟ କଥା କଣ ତାଙ୍କ ଅଫିସରେ ମାନେ ପିଓର ଭେଜ ରୋଷେଇବି ହେଇଥିଲା ସେଇଠି ଜଣେ ଏଇ ଇଏର ସେମାନେ ସବୁ ସେଇଠି ବନଉଛନ୍ତିବି ପୁରା ପିଓର ଭେଜ ଖାଦ୍ୟ ତ ସେ ସେଇଠି ଖାଇ ଦେଇଥିଲା କହିଲା ମୁଁ ତ ଭାତ ଡାଲି ଖଟା ତରକାରୀ ସବୁ ପୁରା ପିୟର ଭେଜର। ସେଥିପାଇଁ ସେଠି ଖାଇ ଦେଇେଇଥିଲେ ଆଉ ସେଥିପାଇଁ ଆକୁୗ ଆଉ ଟିଫିିନକୁ ବାହାର କରିନି କ୍ୟାଣ୍ଟିନରେ ତାଙ୍କର ମିଳୁଛି ସେଇଠି।
ତ ସେ ସେଥିପାଇଁ ଆଉ ବାହାର କଲାଣି ଆଜି ତାଙ୍କୁ କହୁଥିଲି ନେଇଯା ବୋଲି ଆଜି ଆଉ ଗୋଟେ ଜାଗାକୁ ଟୁ ସିଫ୍ଟିଙ୍ଗ ହଉଛିତ ଅ ସେଇଠି କିନ୍ତୁ ଖାଇବା କିଛି ମିଳୁନି।
ଓ ହୋ। ଖାଇବା ମିଳୁନି ସେଠି।
ନା ସେଠି ଖାଇବା ମିଳିନି କିନ୍ତୁ ସେ ପାଖରେ ଯୋଉ ଗୋଟେ ମନ୍ଦିର ଅଛି ସେଇଠି କୁଆଡେ ବହୁତ୍ ବଢିଆ ମୁଁ ବି ରୋଷେଇ ବି ବହୁତ୍ ବଢିଆ ହୁଏ ଆଉ ଠାକୁରଙ୍କ ଭୋଗଟା ବି। ସେ କହୁଛି ଆଉ ମୁଁ ଫ୍ରେସ୍‌ଏଇଠି ଖାଇଦେବି ଆଉ କାହିଁକି ନେଇକି ଯିବି ଟିଫନ୍। ହେଇ ହେତ୍ ପାଇଁ ମନା କଲା ଆଉ ସେଥିପାଇଁ ମୁଁ କହିଲ ହଉ ଆଉ।
ଖରାଦିନ ବି ଗୁଳୁଗୁଳିରେ ଗନ୍ଧିଆ ହେଇଯିବ କି କଣ।
ହୁଁ ହୁଁ। ଏମିତି କଥା ଆଉ ଆ ଆଉ ଛୁଆ ମାନେ ତ ସବୁ ସବୁ ଛତୁଆ ପିଇବେ କାରଣ ଖରା ଦିନକୁ ତା ଛତୁଆଟା ବି ପେଟ ପାଇଁ ବହୁତ ଭଲ। ଆଉ ସମସ୍ତେ ବି ଛତୁଆ ପିଇଲେ ପିଇଲେ ଆଉ ସେ ପୁଅ ବି ସେ ବି ଟିଉସନ୍ ଯାଇଛି ସେ ଆସିଲେ ସେ ବି ତାର ଛତୁଆ ପିଇବ। ଆଉ ଛତୁଆ ତ ବେଷ୍ଟ ଆଉ ସେଥିପାଇଁ ଆଉ ଅନ୍ୟ କିଛି ଜିନିଷ ଉପରେ ସବୁବେଳେ ତ ଖାଉଛନ୍ତି ଆଜି ଇଟିଲି ହେଲେ କାଲି ଉପମା କାଲି ପରଟା କାଲି ପୁରୀ ଏମିତି ଖାଉଛନ୍ତି। ନା ଦିନେ ଦିନେ ଦି ଦିନ୍ ସପ୍ତାହକୁ ତିନି ଦିନି ଖଣ୍ଡେ ନିହାତି ତମେ ଛତୁଆ ପିଅ।
ସେ ସେଇଆ ମାଣ୍ଡିଆ ଆ ଆଉ ବୁଟ। ଆଉ ଆମର ବାଦାମ ଚିନାବାଦାମ ଯୋଉଟା। ଏମିତି ଆଉ ମୁଗ। ଏମିତି ଏତିକି ଭାଜିକି ତାକୁ ଛତୁଆ ବନେଇ ଦେଇଥିଲି। ତ ସେଇଟା ସେମାନେ ପିଉଛନ୍ତି ଆଉ ଆଉ ଯିଏ ଚୁଡା ଯଦି ଯିଏ ପକେଇବା କଥା ପକାନ୍ତି ଚୁଡା। ଆଉ ଚୁଡା ପକେଇକି ଚୁଡା ଗହମ। ଯିଏ ପକେଇବା କଥା ପକେଇବେ ହେଲା।
ହଁ।
ହୁଁ ସେଇଆ କଥା ଆମର ଆଉ ଏତିକି ପକେଇନି କଣ କି। ଛୁଆଙ୍କୁ ପୁରା ନିଦା ଲାଗୁଛି ଚୁଡା ଆଉ ଗମଟା ଖାଇଲା ବେଳକୁ। ସେଥିପାଇଁ ଆଉ ଇଏ କରିନି ଆଉ। ତାଙ୍କ ପାଇଁ ପକେଇନି ଚୁଡା ଆଉ ଗହମ ଛତୁଆରେ ଆଉ।
ସ୍କୁଲ ଯିବେ ନା ନହେଲେ ସେଇ ନା ଚୁଡା ବି ପକେଇନି ତାଙ୍କୁ ନିଦ ଲାଗୁଛି ପରା। ସେଥିପାଇଁ ଖାଲି ମାଣ୍ଡିଆ ଆଉ ବୁଟ ପଡିି
ଓହୋ ମାଣ୍ଡିଆ ଦେହ ପାଇଁ ବହୁତୁ ଭଲ ଉପକାରୀ। ସେ ଛତୁଆ ଘରେ ବନେଇଥିଲେ ଗ୍ରାଇଣ୍ଡର କରିଥିଲେ ନା ମେସିନିରେ ପେଶିବାକୁ ଦଉଛନ୍ତି।
ନା ନା ମେ ଇଏ ଆମର ଏଇ ଚୁଲିରେ ପକେଇକି ଭାଜେ ଚୁଲିରେ ଭାଜ ଯିବି ଆଉ ଗ୍ୟାସ୍ ତ ଯୋଉ ରେଟ ହେଲାଣି ତାପରେ ଗ୍ୟାସ୍ ବି ମିଳୁନି ନା। ତ ସେଥିପାଇଁ ଏଠି କାଠ ବି ଆମର କିଛିଟା ଥିଲା ଏଇ ବାହାରେ ତ ସେଇ କାଠ ବ କଟା ହେଇଥିଲା ଗଛ ସବୁ ଥିଲା। ତାକୁ ନେଇକି ହେ ଚୁଲି ଲଗେଇଦିଏ ଆଉ ସେଇଥିରେ ବସିକି ଚୁଲିରେ ବି ଟିକେ ଚଞ୍ଚଳ ହୁଏ। ତ ସେଇଠି ବସିକି ଭାଜା ଭୁଜି କରିଦିଏ। କରିଦେଇକି ଏଇଠି ପେଷେଇବାକୁ ଦେଇଦିଏ କିନ୍ତୁ ଏବେ କଣ ହେଇଛି ନାଇଁ ଯୋଉ ଖରା ଗରମ କୁ ଆଉ ଦେହ ଅସୁସ୍ଥ ହେଇଯାଉଛି ବି ପି ଖାଲି ଲୋ ହେଇଯାଉଛି ବୋଲି ସେଥିପାଇଁ ଏଇଠି ବି ଜଣେ ମି ମୁଡ଼ି ମେସିନ୍ ପକେଇଛନ୍ତି ସେଇଠି ତାଙ୍କର ଭଜା ହୁଏ। ତ ସେଇଠି କଣ କରୁଛୁ ଆମେ ନା ଯାହା ବୁଟ ହଉ କି ଯାହା ଯାହା ସାମଗ୍ରୀ ଦରକାର ହେଲା ନେଇ ଆଇଲୁ ତାକୁ ପୁରା ସଫା କରିଥିଲୁ। ସଫା କରିଦେଇକି ତାକୁ କଣ କଲୁ ନା ଭାଜିବା ପାଇଁ ସେଇଠି ଦେଇଦଉ ସେ ତାଙ୍କ ମେସିନ୍ ପୁରା ଭାଜି ଦିଅନ୍ତି। ଆଉ ଖାଲି ଆଣିକି ପେଶିବା ଦେବା କଥା ଆଉ ଆଉ କିଲୋ ପିଛା ତ ଦଶ ଟଙ୍କା ଲେଖା ନଉଛନ୍ତି ନା ନିଅନ୍ତୁ ପଛେ କିନ୍ତୁ ହଁ ହଁ ସେ ସବୁ ଭାଜିଦେବେ।
ଭଲ ଅଛି ତ।
ହଁ ଆମର ତ ସେମିତି ଛତୁଆ ଦଶ କିଲୋ ଖଣ୍ଡେ ଭିତରେ ହଉଛି ତ ଶହେ ଟଙ୍କା ଦେଲେ ବି ଭାଜି ଦେଲେ ବି ଆଉ ଯୋ ଅସୁବିଧା ନାହିଁ ଖରା ଗରମକୁ ମୁଁ କହିଲି ଏଥର ଖରା ଦିନେ ଆଉ ବର୍ଷା ଦିନେ ଏଥର ଦେଇଦେବି ଆଉ। ମୋର ସୁବିଧା ଟିକେ ହେଲା ଆଉ ଭାରି କଷ୍ଟ ଲାଗେ ନା ଖରାଦିନି ଆଉ ବର୍ଷା ବର୍ଷା ଦିନ ଭାଜିବାଟା ଶୀତ ଦିନେ କଣ ଆରାମ ଲାଗେ। ହଁ।
ଏତେ ଟାଇମ୍ ବସିକି ସବୁକୁ ବା ଭାଜିଲା ବେଳକୁ ଭାରି କଷ୍ଟ ଲାଗେ।
ବହୁତ କଷ୍ଟ ତା ଭିତରେ ପୁଣି ଅନ୍ୟାନ୍ୟ ରୋଷେଇ ସେ ସବୁ।
ସେ ସବୁ ସୁବିଧା ଅଛି ବୋଲି ତମର ସେ ପଟେ କରିଦଉଛ ଭଜା ଭୁଜି ମିଳି ଯାଉଛି ବୋଲି କରିଦଉଛ ଆମର ତ ଏ ପଟେ ନାହିଁ ମୁଁ ସେଇଥିପାଇଁ ଆଉ କିଏ ଏତେ ଚୁଲି ପାଖେ ବସିକି ଗୋଟେ ଗୋଟେ ଭାଜିବ ମୁଁ ସେଇଥିପାଇଁ ଛତୁଆ ବନଉନି ଘରେ।
ଆଚ୍ଛା, ଆଚ୍ଛା ଆମ ଗାଁରେ ବି ତ ସେଇ ଯୋଉ ମୁଢ଼ି ମେସିନ୍ ଆଉ ଆମର ଅଁ ଯୋଉ ଅଛି ନା ଆମର ସବୁ ମେସିନ୍ ସବୁ।
ହଁ ମୁଢ଼ି ଭଜା ମେସିନ୍ ଅଛି। ଅଛି ହେଲେ ସେ ବନେଇ ଭାଜି ବି ଦେବେନି ସେମାନେ ତାଙ୍କ କାମ କରିବେ ସେ ଭାଜି ଦିଅନ୍ତି ନା ଆଉ ବେଶୀ ଲୋକ ନେଲେ ଭାଜିବାକୁ ସେ ଭାଜି ଦିଅନ୍ତେ ବୋ ଜଣେ ଅଧେ ନେଲେ ସେ
ଅଁ ଆଉ ଟିକେ ବେଶୀ ପରିମାଣରେ ନେଲେ ହଁ ଟିକେ ଭାଜିଦେବେ ବୋଧେ।
ହଁ।
କମ୍ ପରିମାଣ ହେଲାବେଳକୁ ସେ ଇଚ୍ଛା କରୁନଥିବେ ଆଉ।
ଇଚ୍ଛା କରୁନାହାନ୍ତି। କଷ୍ଟ ଲାଗୁଛି ବୋଲି ଆଉ ମୁଁ ଛତୁଆ ଘରେ ବନଉନି।
କିଣି ଆଣୁଛ?
ହଁ ଛତୁଆ କିଣି ଆଣୁଛି ପୁଅ ତ ଛତୁଆ ଖାଇବାକୁ ଏତେ ଇଚ୍ଛା କରେନି। ସେଥିପାଇଁ କେତବେଳେ କେମିତି ଖାଇବୁ ବୋଲି ଛତୁଆ ଦି ପ୍ୟାକେଟ୍ ଖାଲି କିଣିକି ରଖିଥାଏ ମାନେ ବ୍ୟସ୍ତରେ ଆଉ କେତବେଳେ କଣ କରିକି ଦେଇପାରେନି ଯଦି ଟିଫିନ୍ କି କଣ କୁଆଡେ ଟିୟୁସନ ଗଲା ସେଇ ଛତୁଆ ଗୋଳିଦିଏ କସ୍ତୁରୀ ଛତୁଆ ସେଇଆକୁ ପିଇ ଦେଇକି ସେ ଯାଏ।
ଆଉ କଁ ଅଁ ସେ ପା ଆମର ମଝିରେ ବି ସେଇ ଛତୁଆ ଏମିତି କିଣା ହେଇକି ଆସୁଥିଲା ସିଏ ଆଉ ଭେ ଟେଇଲାନି ଘରେ ସମସ୍ତେ ସଦସ୍ୟ ଖାଇଲେ ଆଉ କୁଆଡେ ସେ ଭେଟେଇବ? ତ ଭେଟାଇନି ଗୋଟେ ଦିନରେ ସରିଯିବ ତାକୁ ଅଧ କିଲିକିଆ ପ୍ୟା କେତେ ଗୋଟେ ଦିନ
ତ ଆଉ ସେଥିପାଇଁ ଆଉ ଲାଷ୍ଟ କୁ ମୁଁ କହିଲି ନାଇଁ ଆଉ କେତେ କିଣିକି ଆଣିବୁ ସେ ଗୁରା ବହୁତୁ ଟଙ୍କା ବି ନେଲେଣି
ସେଥିପାଇଁ ଏମିତି କରେ ଆଉ ଭାଜିଆକୁ ଦେଇଦିଏ ଭାଜିଆକୁ ଦେଇ ଦେଇକି
ପେସେଇବାକୁ ଦେଇଦିଏ ଆଉ।
ହଁ ଯିବା ଟା ବି ଭଲ ସେ ତଥରେ ଆଉ କଣ ଅଧିକ ତ ଚିନି ପଡୁଚି ସେ ଯୋଉ କିଣା ଛତୁଆରେ ଅଧିକ ଚିନି ପୁରା ପଡୁଚି ମି ଛା ଲାଗୁଚି ବହୁତୁ।
ଓହୋ। ଗୋଟେ ଗୋଟେ ଅମୁଲ ଟିକେ ଓହୋ ଅମୁଲ ବି ଟିକେ ପଡେ ବୋଧେ ନା କି?
ହଁ ସେଇ ଛତୁଆ ମୁଁ ପେସେଇଲା ବେଳେ ତମେ ଅମୁଲ ପକେଇ ଦିଅ ନା ଅମୁଲ ବା ପଛରେ ପକେଇକି ଖାଅ?
ନାଇଁ ମୁଁ ପକାଏନି ଅମୁଲ। ସେ ଖାଲି ଗୁଜୁରାତି ଦେଇଦିଏ ଏଁ କୋଡିଏ ତିରିଶ ଟଙ୍କାର ଗୁଜୁରାତି ଖାଲି ଦେଇଦିଏ ପକେଇ ଦିଅନ୍ତି ଆଉ ନହେଲେ ଚିନି, ଅମୁଲ ପଛରେ ସେତବେଳେ ଗୋଳିକି ଦିଏ ସେତବେଳେ ଦିଏ କାଳେ ଖରାପ ହେଇଯିବ ଯେହେତୁ ବହୁତୁ ପରିମାଣର ତିଆରି ହୁଏ ତ ଛତୁଆ କାଳେ ନଷ୍ଟ ହେଇଯିବ ବେଣ୍ଡା ହେଇଯିବ
ହଁ ହଁ ମଣ୍ଡ ପକେଇଲା ବେଣ୍ଡା ବି ହେଇଯିବ।
ହୁଁ।
କମ ପରିମାଣରେ କଲେ ଅମୁଲୁଟା ଗୋଳେଇ ଦେଇଥିଲେ ବି ଭଲ ଲାଗିବ। ହୁଁ।
କିଛି କଥା।
ସାନ ପୁଅ ଉଠି ସାରିଲାଣି।
ହଁ ସେ ସବୁ ସବୁ ଉଠି ପଡିଲେଣି ମୁଁ ଟିକେ ଏପଟେ ଠାକୁର ପୂଜା ଉପରେ କରୁଥିଲି ସିଏ ମଝିଆ ପୁଅ ସବୁ ଉଠିକିନି ପୁରା ଖଟ ଉପରେ ସବୁ ବସିଛନ୍ତି ତା ମାମୁଁ ଆସିଛନ୍ତି ବୋଲି ତା ମାମୁଁଙ୍କ ପାଖ ରେ ପୁରା ଗେଲ ପ୍ରବଳ ଆଉ ଆଉ ମା କୁ ଆଉ ଦରକାର ନାଇଁ ଆଉ।
ଏଁ ହେ।
ମୁଁ କହିଲି ଯାହା ହଉ ମତେ ଟିକେ ବି ଏବେ ତ୍ରାହି ମିଳିଲା ନହେଲେ ଦିନ ରାତି ମମି ପାଖରେ ସବୁ କମ୍ପ୍ଲେନ ଏବେ ସବୁ କମ୍ପ୍ଲେନ୍ ମାମୁଁ ପାଖରେ ଆଉ।
ଓହୋ ମାମୁଁ ମାଇଁ ତ ହଁ ହଁ।
ସମୟ ହେଲାନି ହଉ।